ହ୍ୟାଲୋ।
ହଁ ହ୍ୟାଲୋ ହଁ ହଁ କହୁନାହାନ୍ତି କୁହନ୍ତୁ।
ଆଉ।
ଉୁଁ ଶୋଇଛି ଆଉ କଣ କରିବି।
ଯାହା ଖାଇସାରିଲ ନା ଏମିତି ଟିକେ କଥା ହବା ଆଉ।
ହ କୁହନ୍ତୁ।
ଆଜି କୋଉ ବିଷୟରେ କଥା ହବା କୁହ?
ହୁଁ ନାରୀ ଶିକ୍ଷା ଉପରେ କଥା ହେବା?
ହଁ।
ଆଚ୍ଛା ଦେଖନ୍ତୁ ମୋ କହିବା କଥା ସମାଜ ଠିକ୍ ଅଛି। ଦୁଇଟି ଜିନ୍ସ୍ ଜିନିଷକୁ ନେଇକି ତିଷ୍ଠିଛି। ଗୋଟେ ହଉଛି ପୁରୁଷ ଗୋଟେ ହଉଛି ନାରୀ। ଯାହା ଦ୍ଵାରା କଣ ହଉଛି ନା ସମାଜ ସୃଷ୍ଟି ହେଇପାରୁ ଛି ବା ମଣିଷ ଗୋଟେ ସାମାଜିକ ପ୍ରାଣୀ ଭାବରେ ଗଣା ହେଇ ପାରୁଛି ଠିକ୍ ଅଛି।
ଆଜ୍ଞା।
ଗୋଟିଏ ମୁଦ୍ରା ବା ଗୋଟିଏ କଏନ୍ ର ଦୁଇଟା ପାର୍ଶ୍ଵ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଆଉ କିଛି ଖରାପ ବି ହେବନି ଯେ ଗୋଟେ ପାର୍ଶ୍ଵ ହଉଛି ପୁରୁଷ ଗୋଟେ ହଉଛି ନାରୀ ତ ପୁରୁଷ ହଁ ପୁରୁଷ ଆଉ ନାରୀ ଅଙ୍ଗାଙ୍ଗୀ ଭାବେ ଜଡିତ। ଜଣଙ୍କୁ ଛାଡି ଅ କଣ ସଂସାର ପରିକଳ୍ପନା କରିବା ଅସମ୍ଭବ ବୁଝିପାରୁଛନ୍ତି ନା? ମୁଁ କହିବା କଥା ଯଦି ସଂସାରର ପରିକଳ୍ପନା କରିବା ଅସମ୍ଭବ ତାହେଲେ ଲୋକମାନେ ପୁଅକୁ କାହିଁକି ଏତେ ଭଲ ପାଉଛନ୍ତି ଯୋଉଟା କି ଝିଅକୁ ନ ମିଳୁଛି।
ସେଇଟା ମଣିଷ ମାନେ ବୁଝୁନାହାନ୍ତି ଆଉ କଣ କରିବା। ତାଙ୍କୁ ଏତେ ପରିମାଣରେ ଆମେ ବୁଝେଇଲେ ନାଇଁ ନାରୀ ହଉଛି ଗୋଟେ ଉଁ ମାନେ ନାରୀ ହଉ ନାରୀ ବିନା ହିଁ ସଂସାର ଅଧୁରା। ଯଦି ନାରୀ ନ ରହିବ ସଂସାର ବଢି ପାରିବ ନାହିଁ।
ଆଜ୍ଞା।
ଆଉ
ନାରୀ ବି କି ଯଦି ତମେ ଛାଡ଼ିଦେବ କି ନାରୀ କି ସଶକ୍ତିକରଣ କରିବନି ନାରୀ କି ସାକ୍ଷର କରିବନି କି ନାରି କିି ଅବହେଳା କରିବ ତା ବଳରେ ତୁମ ପରିବେଶ ଟା ହିଁ ସବୁବେଳେ ମାନେ ସଂସାର ବଢିବ କେମିତି ଆଗକୁ ମାନେ ପୃଥିବୀରେ ସରି ଆଗକୁ କେମିତି ସଂସାର ବଢିବ କେମିତି? ତାକୁ ଯଦି ଆମେ ଶିକ୍ଷିତ ନକରିବା ବା ତାକୁ ଆମେ କୌଣସ ସି ଅସୁବିଧାରେ ପକେଇବା ଆଉ ଯଦି ପ୍ରକୁ-ସବୁବେଳେ କିନ୍ତୁ ନା ରୀ ହିଁ ଅବହଳା ହଉଛି ମା।
ମୁଁ କହିବା କଥା ଶୁଣନ୍ତୁ! ଏଇଠି ଗୋଟେ କଥା ଆଉ, ଯୋଉ ଆପଣ କହିଲେ
ହ
ଯୋଉ କହିଲେ କି-ଅ ମାନେ କଣ? ଆଗ କାଳରେ ଗୋଟେ ଝିଅ ଜନ୍ମ ହେଲେ ଘରର ବୟସ୍କ ଲୋକ ମାନେ ମୁହଁ ଟାକୁ ମାନେ, ଅଲଗା ଟାଇପ୍ ର କରିକି ଯେ ବୋଝ ଉପରେ ନଳିତା ବିଡା ଆକୁ ବାହା ମାନେ ଜନ୍ମ କରିବୁ, ଇଏ ପାଠ ପଢେଇବୁ, ବାହାଘର କରିବୁ ସବୁ କରେଇବୁ, ଆଉ ପୁଅ ପାଇଁ କଣ ରଖିବୁ? ତ ଏଇ କଥା କଣ! ଏଇ କଥା କୁ ଭାବିକିି ଆମ ସରକାର କଣ କଲେ? ଯେତେବେଳେ ଗୋଟେ ପିଲା ପେଟରେ ରହୁଛି, ଠିକ୍ ଅଛି। ପେଟରେ ରହୁଛି, ତ ସିଏ କେମିତି ପୌଷ୍ଟିକ ଖାଦ୍ୟ ଖାଇବ? ସେଥିପାଇଁ ବି ଗୋଟେ ମାନେ କଣ କହୁଛନ୍ତି ନା? ଖାଦ୍ୟ ତାକୁ ଯୋଗାଇ ଦଉଛନ୍ତ। ଯେତେବେଳେ ଗୋଟେ ସ୍ତ୍ରୀ ର ପ୍ରସବ ହଉଚି ସମସ୍ତଙ୍କ ପାଖରେ ଭଲ ନଥାଏ କି, ସମସ୍ତଙ୍କ ପ୍ରସ୍ତାବ ସମାନ ନଥାଏ ଠିକ୍ ଅଛି। ତ ଆଧୁନିକ ପ୍ରଯୁତି ବିଦ୍ୟା ବି ଦରକାର। ସେଥିପାଇଁ ପ୍ରସବ କାଳୀନ ସମୟରେ ବି ମଧ୍ୟ ସହାୟତା ଯୋଗାଇ ଦଉଛନ୍ତି। ଯେତେବେଳେ ଝିଅଟି ଜନ୍ମ ହଉଛି, କିମ୍ବା ଶିଶୁଟି ଜନ୍ମ ହଉଚି ତ ସେ କନ୍ କରୁଛନ୍ତି! ନା, ତାର ତିନି ବର୍ଷ ପାଞ୍ଚ ବର୍ଷ ତ ପର୍ଯ୍ୟନ୍ତ ମଧ୍ୟ ଖାଇବା ହେରିକା ଯୋଗଉଛନ୍ତି। ତାପରେ କେମିତି ସେ ମାଗଣାରେ ପାଠ ପଢି ପାରିବ, ସେଥିପାଇଁ ଅଙ୍ଗନବାଡି ଟିଏ ଖୋଲି ଚନ୍ତି। ତା'ପରେ ଆଉ ଗୋଟେ କଥା ଆପଣ ଜାଣିଥିବେ ଆଣ୍ଟି? ଯେ
ଏବେ ତ ସ୍କୁଲ ରେ ବି ଶୁଣ, ସ୍କୁଲ୍ ରେ ବି ପିଲା ପାଠ ପଢିବା ପାଇଁ ଆଗ ଗ୍ରହ ମାନେ ପିଲାମାନେ କଣ ଖାଇବାକୁ ପାଉନାହାଁନ୍ତି ନା! ପାଠ ପଢିବା ପାଇଁ ଯାଉନାହାଁନ୍ତି। ଅ ସିଏ କଣ କରୁଛନ୍ତି ନା! ସ୍କୁଲ୍ ରେ ବି ମାନେ ଖାଇବା ବି ଦେଲେଣି। ଛୁଆଙ୍କୁ ପାଠ ପ-ପଢିବା ପାଇଁ ବହି ପତ୍ର ବି ଦେଲେଣି। ବ୍ୟାଗ୍ ବି ଦେଲେଣି। ହେଲେ କଣ ହଉଛି? ଲୋକମାନେ ପିଲାଙ୍କୁ ପାଠ ପଢିବା ପାଇଁ ଝିଅ ମାନଙ୍କୁ ମାନେ ବାରଣ କରିଦଉଛନ୍ତି। ନାଇଁ, ତୁମେ ପାଠ ପଢି ପାରିବନି କାହିଁକି? ଯିଏ ପୁଅ ଟେ ହେଲେ ପାଠ ପଢିଲେ, ଚାକିରି କରି କରିବ, ଆମକୁ ମାନେ ପୋଷିବ। କିନ୍ତୁ ଝିଅ କଣ ପାଇଁ ପୋଷି ପାରିବନି। ଝିଅ ପୋଷି ପାରିବ। କିନ୍ତୁ ଲୋକମାନଙ୍କର ଧାରଣା ଯେ, ସେଟା ଝିଅ କରିପାରିବ ନାହିଁ। କାରଣ ଝିଅ ତାର ଜ-ଜନ୍ମ ମାଟିକୁୁ ଭୁଲିକି, ତାର ଶାଶୁ ଘରକୁ ପଳେଇବ ନା! ତାକୁ ଆମେ ବାହା କରିଦବୁ। ସେ ଶାଶୁ ଘରୁକୁ ପଳେଇବ। ସେ ଯାହା ପାଠ ପଢିଥିଲା କି, ଯାହା ଚାକିରି କଲା ସେ, ତା ଦରମା ନେଇକିନା କିଏ ତା ପାରିଶ୍ରମିକ ଯାହା କରିବ, ସେ ତା ଶାଶୁ ଘରେ ହିଁ ଦବ। କିନ୍ତୁ ଆମକୁ ସେ ପୋଷି ପାରିବନି ନା। ଆମେ ତାକୁ କାହିଁକି ପାଠ ପଢେଇବା? ଲୋକମାନଙ୍କ ଙ୍କ ମନରେ ଚିନ୍ତାଧାରା ଅବିକା ଏଇଆ ହିଁ ଅଛି। କିନ୍ତୁ ଆମକୁ ସେ ପରି
ମୋ କହିଆ କଥା ଯୋଉ ଆପଣ କହିଲେ, ସେ ଗୁଡ଼ା ଶୁଣନ୍ତୁ, ସେ ମୋ କହିଆ କଥା, ଯଦି ଆପଣ ଗୋଟେ ପୁଅଟାକୁ ପାଠ ପଢଉଛନ୍ତି, ଠିକ୍ ଅଛି। ସିଏ କଣ କରିବ? ନା ଆପ୍ ଆପଣ ଙ୍କୁ ପୋଷିବ। ବୁଝିଛନ୍ତି ନା! କିନ୍ତୁ ତା ପାଖରେ ସେତିକି ଧର୍ ନାହିଁ, ଯେ ସେ ଆଉ ଜଣଙ୍କୁ ସେ ପାଠରା ବୁଝ୍ ହେଇ ପାରିବ କି ସେତିକି ସହନଶୀଳତା ନାହିଁ ସେ କାହା କଥା। ଶୁଣିପାରିବ କିନ୍ତୁ ଗୋଟେ ଝିଅ ପାଖରେ ସେତିକି ଧର୍ଯ୍ୟ। ସେତିକି ସହନଶୀଳତା ଥାଏ ଯାହାଦ୍ଵାରା ସେ ପାଠ ପଢିବା ସହିତ କଣ କରେ ନା ଯୋଉ ଦି ଟା କୂଳ ସେମାନଙ୍କ ହିତ ସାଧନା କରିବା ସହିତ ନିଜ ଝି ଛୁଆ ମୁଁ କଣ କରେ ଉଚ୍ଚଶିକ୍ଷିତ କରିବା ସହିତ ପାଞ୍ଚଟା ପିଲାକୁ ଶିକ୍ଷିତ କରିଥାଏ ଯୋଉଠି ଝିଅ ଗୋଟେ ଶିକ୍ଷିତ ଅଛି ନା ଆଣ୍ଟି ତା ପରିବେଶ ସ ଶିକ୍ଷିତ ଯେଉଁଠାରେ କାହିଁକି ନା ତା ପାଖରେ ଧୈର୍ଯ୍ୟ ଅଛି ତାପରେ ସହିବାର ଶକ୍ତି ଅଛି କାହିଁକି ନା ସେ ଠୋକର ଖାଇ ଖାଇ ଆଜି ଏତେ ବାଟରେ ପହଞ୍ଚିଛି ମୋ କହିବା କଥା ଆଜି ଆମ ଦେ ଶର ଯୋଉ ରାଷ୍ଟ୍ରପତି ଯିଏ କି ତାଙ୍କୁ ଭାରତର ପ୍ରଥମ ନାଗରିକ କୁହନ୍ତି ଯିଏ କି ସର୍ବୋଚ୍ଚ ଶାସନ କର୍ତ୍ତା ବୁଝିପାରୁଛନ୍ତି ସିଏ ଯଦି ଜଣେ ଝିଅ। ଯଦି ଆକାଶରେ ଉଡାଜାହାଜଟେ ଉଡୁଛି ତାକୁ ଯଦି ଗୋଟେ ଝିଅ ଚଲେଇ ପାରୁଛି। ଆଜିକା ଯୁଗରେ ଯଦି ଗୋଟେ ଝିଅ ଘୋଡା ଚଢେଇ ପାରୁଛି। ତ ଗୋଟେ ଝିଅ ଯଦି ନଈରେ ପହଁରି କି ନଈ କୂଳରେ ଏଖରସେଖର କରିପାରୁଛି ଫିର୍ ସେ କାହିଁ ନ କରିପାରିବ। ଯଉମାନେ ଝିଅକୁ ଦୁର୍ବଳ
ମୋ ମତରେ ମୋ ମତରେ ଝିଅ ସବୁ କରିପାରିବ ଅବିକା। ଅବିକା ପରିସ୍ଥିତିରେ ଝିଅ ସବୁ କାମ ହିଁ ଆଗୁଆ ରେ ଅଛି। କିନ୍ତୁ ଲୋକମାନେ ତାଙ୍କ ଚିନ୍ତାଧାରାକୁ ଆମେ କଣ ଏତେ ଶୀଘ୍ର ମା ବଦଳାଇ ପାରିବା ତାଙ୍କୁ ସେ ଧୀରେ ଧୀରେ ଧୀରେ ହେଇକିନା ମାନେ ପରିସ୍ଥିତି ନେଇକି। ପରିସ୍ଥିତି ନେଇକି ଅଟୋମେଟିକାଲ ଉଁ ମାନେ ମଣିଷ ବଦଳିବ। ଧୀରେ ଧୀରେ ବଦିଳିଲାଣି ଆଗରୁ ଆଗରୁ ବାଲ୍ୟ ବିବାହ ଥିଲା ମା ଏବେ ବାଲ୍ୟ ବିବାହ ନାହିଁ। ଓହୋ ମାନେ।
ମୋ କହିବା କଥା ଆଣ୍ଟୀ ଶୁଣନ୍ତୁ ଦେଖନ୍ତୁ ଯୋଉ ଟି ଗୋଟେ ଝିଅ ଠିକ ଅଛି। ଯିଏ କୁହା ମାନେ ଦେଖନ୍ତୁ ପ୍ରତ୍ୟେକ ବର ସ ମେଟ୍ରିକ ଯଉ ପ୍ଲସ ଯୋଉ ଝିଅ ମାନଙ୍କର ପାସ ଫା ମାନେ ଯୋଉ ଉତ୍ତୀର୍ଣ୍ଣ ହାର ଟା ଅଧିକ ଥାଏ ଠିକ ଅଛି କିନ୍ତୁ ଦେଖିବା ଯେତେବେଳେ ଆଡମିସନ ନିଆ ହୁଏ କିମ୍ବା ପରବର୍ତ୍ତୀ କ୍ଲାସ କୁ ସେତେବେଳେ ଝିଅ ମାନଙ୍କ ସଂଖ୍ୟା କମିଯାଏ କାହିଁକି?
ଏତ ମାନେ ପଢିବା ପାଇଁକା ତାଙ୍କ ପାଖରେ ସକ୍ଷମ ନଥାଏ ବା ବାପା ମା ବାରଣ କରନ୍ତି। ବିଷୟରେ ଏଥିପାଇଁକା।
ନାଇଁ ସେ ଭାବନ୍ତି ଯଦି ମୋ ଝିଅ ଟା ଅଧିକ ପଢିବ କାଲି ସକାଳେ ତ ଜଇଁ ଯଦି କମ ପାଠ ପଢିଥିବ। ସେଥିପାଇଁ କାଳେ ଅସୁବିଧା ହବ କି ମୋ ଝିଅର ଗର ସଂସାର ଟା ଭାଙ୍ଗିଯିବ କି? କି ମୋ ଝିଅ ତା ଶାଶୁ ଘରେ ନ ମାନିବ କି କହିବ ମୁଁ ଏତେ ପା କିଛି ମୁଁ ରୋଷେଇ କରିବି କି ତ ଦେଖନ୍ତୁ ତାଙ୍କ କଥା ବି ଭାବିବା ଠିକ୍ ଅଛି ସବୁ ଝିଅ ସମାନ ନୁହନ୍ତି। ଦେଖନ୍ତୁ ଯୋଉ ଝିଅ କିଛି ଖରାପ କରିଥାଏ। ତା ଭାଗ୍ୟରେ କେବେ ଖରାପ ପଡିନଥାଏ ତା ଭାଗ୍ୟରେ ସବୁଠୁ ଭଲ ଜିନିଷ ପଡିଥାଏ। କିନ୍ତୁ ଯିଏ ସବୁଠୁ ଭଲ ତାସହିତ ଖରାପ ପଡିଥାଏ କାହିଁକି ନା ଏଇଟା ନିୟମ ନୀତି ନିୟମ? ଯେ ଭଲ ସହିତ କେବେ ଭଲର ପଡେନି ଭଲ ସହିତ ଖରାପ ସହିତ ପଡେ। ଖରାପ ସହିତ ଭଲ ପଡେ ଆଉ କୋଟିଏରେ ଗୋଟିଏ ଥିଲା ଯଦି ଭଲ ସହିତ ଭଲ ପଡୁଥିବ ଏଇଟା ମୋ ମତ। ଏମିତି
ଆଜ୍ଞା ନାଇଁ ନାଇଁ ଏଇଟା ଏଇଟା ସତ କଥା ମା ଏଟା ସତ କଥା। ତା ଏଇଟାବି ମୁଁବି ଅଙ୍ଗେ ନିଭେଇଚି।
ତାପରେ ଆମେ ହୁଁ ତାପରେ ଆମେ କଣ କରୁଚେ ନା ଯେତେବେଳେ ଗୋଟେ ଝିଅ ତ ଦେଖନ୍ତୁ ଗୋଟେ ବାହାଘର ପ୍ରସ୍ତାବଟା ଆମେ ଖୋଜୁଚେ ଝିଅ ଗ୍ରାଜୁଏସନ ପାଠ ପଢିଥିବ ବୁଝିପାରୁଚନା କିନ୍ତୁ ଦେଖିଲା ବେଳକୁ ପୁଅ ପୁଅ ମାନେ କଣ ନା ପ୍ଲସ ଟୁ କମ୍ପ୍ଲିଟ କରିନଥିବ ଦଶମ ତାପରେବି ଆମେ ବାହାଘର କରୁଚେ କାହିଁକି? ନା କେବଳ ତା କିଛି ତାପାଖରେ ପଇସା ଅଛି କି ଜାଗା ବାଡି ଅଛି। ଯୋଉଠି ମଣିଷ ଶରୀର ମାନେ ସ୍ଥାୟୀ ନୁହେଁ ସେଠି ଜାଗା ବାଡି ସମ୍ପତି ସ୍ଥାୟୀକି ମତେ ଟିକେ ଆଣ୍ଟି କହିବେ?
ନାଇଁ ମା ଏଇଟା ଜାଗା ବାଡି ସମ୍ପତ୍ତି ସ୍ଥାୟୀ ନୁହଁ ମଣିଷର କେବଳ ସ୍ଥାୟୀ ହଁ ଆଜ୍ଞା।
ଏଁ ହେଁ ତାପରେ ଯଦି ସ୍ଥାଇ ନୁହେଁ? ହଁ ମୁଁ କହିବା କଥା ଆମେ ଯୋଉ ଆଶା ନେଇକି ବା କିଛିବି ବାହାଘର ପରେ ତା ସ୍ଵାମୀର କିଛି ହେଲା ଆମେତ ତାକୁ ପାଠ ପଢେଇନେ ସେ ଚଳିବ କେମିତି?
ଯଦି ଆଉ ଶୁଣନ୍ତୁ ମୁଁ କହିବା କଥା ଗୋଟେ ଝିଅ ବାହା ହେଇଗଲା କମ ଇଏରେ ଆମେ ତାକୁ ତାଙ୍କ ସହିତ ସ୍ଵାମୀର ଯେ ପଇସା ପତ୍ର ଜାଗା ବାଡି ସବୁ ଥିଲା ଠିକ ଅଛି ତ ଆମେ ତାକୁ ବାହାଘର କରିଦେଲେ ଭଲ ଦେଖି କି ବାହାଘର କରିଦେଲେ ଯେ ସେଇ ଭଲଟା ସବୁବେଳେତ ରହିବନିନା ବୁଝିପାରୁ ଚନ୍ତିନା ଯଦି କୌଣସି ଦ ହଁ। କୌଣସି ଆକସ୍ମିକ ଭାବରେ କିମ୍ବା ଦୈବିକ ଭାବରେ କିଛି ଅଘଟଣ ଘଟିଯାଏ। ତ ସେଇ ପିଲାଟି ଚଳିବ କେମିତି ଆଣ୍ଟି ଯଦି ସେ ପାଠ ପଢିଥାନ୍ତା? ସେ ଦି ଅକ୍ଷ ସେ କିଛି ନହେଲେ ଟିଉସନ କରିକିତ ଚଳେଇ ପାରିଥାନ୍ତା। କାହା ପାଖରେ କାମ କରିକିତ ଚଳେଇ ପାରିଥାନ୍ତା?
ସେଇ ସେଇକଥା ସେଇକଥା ମା। ଅବିକା ପରିସ୍ଥିତି ଅବିକା ସମାଜରେ ବହୁତ ଲୋକମାନେ ବୁଝିବା ଦରକାର ଗୋଟେ ଝିଅଟିଏ ପଢିବା ନିହାତି ଦରକାର। ଯଦି ଗୋଟେ ପୁଅଟେ ନପଢୁଛି ପୁଅଟେ ନପଢୁଛି ତାହେଲେ ସିଏ କଣ କରି ପାରିବ ପୁଅଟେ ନପଢି ପାରିଲେବି ସିଏ କାମ କରିକିନା ସେ ମୂଲିଆ କାମ କରିକିନା ଘର ପୋଷି ପାରିବ। କିନ୍ତୁ ଝିଅଟି ଯଦି ପଢିଥାଏନା ମା ସାରା ପରିବାରକୁ ହିଁ ଶିକ୍ଷିତ କରିଥାଏ ଗୋଟେ ପୁଅ ଯେତିକି ପଢିକି ଶିକ୍ଷିତ ନ କରିପାରିଥାଏ ଗୋଟେ ଝିଅ ଜଦି ପାଠ ପଡିଥାଏ ସେ ପୁରା ପରିବାରକୁ ଶିକ୍ଷିତ କରିଥାଏ ପରିବାର ସହିତ ଗାଁ ନିଜ ସହର ହୁଁ ଦେଶ ସବୁ ଶିକ୍ଷିତ ହବ। ଆଉ ସମସ୍ତେ ମୋ ମତରେ ପୁଅ ହଉବା ଝିଅହଉ ସମସ୍ତେ ଶିକ୍ଷିତ ହବା ଦରକାରେ।
ଆଜ୍ଞା ତାପରେ ଦେଖ ଦେଖନ୍ତୁ ମୁଁ କହିବା କଥା ଆମେ ଯେତେବେଳେ ବାହାଘର ଖୋଜୁଛେ ନା ଆଣ୍ଟି ସେଇ ଝିଅ ପାଇଁ ତା ସମାନ ଅନୁସାରେ ବର ପାତ୍ର ଖୋଜିବା ଉଚିତ କାହିଁକି? ନା ଭବିଷଐକ ଅବସ୍ାରେ ତମକୁ କଷ୍ଟ ଲାଗିପାରେ ଭବିଷ୍ୟତରେ ଆପଣଙ୍କ ଝିଅ କୌଣସି ପ୍ରକାର ଅସୁବିଧା ହେଇ କି ତା ମନକୁ ଖରାପ ମୁଁ ଏତେ ପାଠ ପଢିଛି ମୋ ସ୍ବାମୀ ଏତିକି ପାଠ ପଢିଛି। ସେଇ ଜିନିଷ ଟା ଆସିବ ବେଳେବେଳେ ବୈବାହିକ ଜୀବନରେ ଏ କଥାକୁ ବି ନେଇକି ବହୁତ ଇଏ ମୁଁ ନିଜେ ଦେଖିଛି ଯେ ଝିଅଟି ଅଧିକ ପାଠ ପଢିଥିବ ପୁଅଟି କମ୍ ପାଠ ପଢି- ଥିବ ମାନେ ପାଟି କାହିଁକି ନା ତାର ମାନସିକ ଚିନ୍ତାଧାରା ଆମାନସିକ ଚିନ୍ତାଧାରା ବହୁତ ଫରକ ଆସିଥାଏ। ଯାହା ଦ୍ଵାରା କଣ ଛୋଟ ଛୋଟ କଥାରେ ଯୁକ୍ତି ତର୍କ ପାଟିତୁଣ୍ଡ ଯୋଉଟା କି କଣ ଡିଭୋର୍ସ ପର୍ଯ୍ୟନ୍ତ କଥା ଯାଏ। ଯଦି ମୁଁ କହିବା କଥା ଆମେ ବାହାଘର ପୂର୍ବରୁ ଏତିକି ଉପରେ ଧ୍ୟାନ ନ ଦେବା
ଆ
ମୁଁ କହିବା କଥା ଭବିଷ୍ୟତରେ ଆମେ ଏତେ ବଡ ସାମ୍ନା କରିବା ଯଦି ଆମେ
ନା ନା ଏସବୁଥିରେ ମଣିଷର ଶୁଣ ବାପା ମାଙ୍କର କର୍ତ୍ତବ୍ୟ ଝିଅ ଟାକୁ ଦେଖିକିନା ବାହାଘର କରିବା। ଦେଖିବା ସହିତ ତାଙ୍କ ପେଟ ଭିତରେ ତ କେହି ପଶିନାହାନ୍ତି ନା କାହାର କୋଉ କୃତି ବାହାର କୋଉ ଇଏ ସେଟା ତ ସେ କେହି ଜାଣି ନାହାନ୍ତି ନା ଯଦି ମଣିଷର ମଣିଷକୁ ଦେଖିକି ଆମେ ଦେଖିଲେ ଭଲ ବର ଦେଖିଲେ। ଭଲ ସେ ତାର ଏଜୁକସନ ଦେଖିଲେ ବା ତାର ପାଠ ଦେଖିଲେ। ଦେଖିକି ନା ଆମେ ବାହାଘର କଲେ ତା ପଛରେ ଯଦି କିଛି ଅସୁବିଧା ହେଲା କଣ କରିପାରିବା ମା?
ମୁଁ କହିବା କଥା ଆଣ୍ଟି ସେଇ ଅସୁବିଧା ନହବା ପାଇଁ ତ ଆମେ ଆଗରୁ ଆମର ଯାହା ବି ମତ ଅଛି ନାହିଁ ଆମ ଝିଅ ଚାକିରି କରିବ। ଆମ ଝିଅ ଏଇଆ କରିବ ଆମେ ଆମର ଉପସ୍ଥାପନ ରଖି ତା ବୋଲି ନୁହଁ ଯେ ଆେ ମାନେ ଆମର ସବୁ ତକ କିଛି ତ ମାନିବେ କିଛି ତ ଶୁଣିବେ ଆମ କଥା ମୁଁ କହିବା କଥା ଯେତେବେଳେ ବାହାଘର କଥା ଉଠୁଛି ସବୁ କଥା ପୁରା ମାନେ କହିଦେବା ଉଚିତ କାହିଁକି ନା ସକାଳେ ଯଦି ଚାକିରି କରେ ଆମେ ତ କଥା ହେଇ ନଥିଲା। ତ ସେଇଠୁ ହିଁ ମତାନ୍ତର ସୃଷ୍ଟି ହବ ଘର ଭିତରେ ବୁଝିଛନ୍ତି ନା।
ଉୁ ଏସବୁ ଥିରେ ଏସବୁ ଥିରେ ମାସେ ନାଇଁ ଏ ସବୁ ଆଗରୁ ବାହାଘର କରିବା ଆଗରୁ ଆଗ ଦୁଇ ପରିବାର ବସିକି ବା